ହାଲୋ
ହେଲୋ ଗୁଡ୍ ଇଭନିଂ ମ୍ୟାଡାମ।
ହଁ ଭେରୀ ଗୁଡ ଇଭନିଙ୍ଗ
ଆଉ କଣ କରୁଛନ୍ତି?
ଏ ରୋଷେଇ ସାରିକି ଜଷ୍ଟ ଏବେ ଛାତରେ ଟିକେ ବସିଥିଲି ଆଉ।
ରୋଷେଇ ସରିଗଲା
ଆଜ୍ଞା ଆପଣଙ୍କର ସରିନି
ନାଇଁ ମୁଁ ଆରମ୍ଭ ବି କରନି।
ଅ ହ ହଁ ମୋର ସରିଗଲାଣି।
ସଖାଳେ ଅଛି ତ ଅଳ୍ପ କିଛି ଡାଲମା ଅଛି ଏବେ ଖାଲି ରୁଟି କରିବି ଆଉ।
ହଁ ହ ହଁ ହଁ ଏରା ଖାଇଲା ବେଳକୁ କରିବେ ଗରମ ଗରମ
ହଁ ଗରମ ଗରମ ଖାଇବେ ଆଉ ଅ ସାଢ଼େ ଆଠଟା ବେଳେ ତ କରିଦେବି ଆଉ।
ହୁଁ।
କଣ କଲେ ରୁଟି ଆଉ କଣ?
ରୁଟି ଆଉ ସେ ଲାଉ ବାଇଗଣ କଖାରୁ ଆଉ ଯଉ ଅମ୍ବୃତଭଣ୍ଡା ଆଉ କାଙ୍କଡ ଏମିତି ସବୁ ପକେଇକି ସନ୍ତୁଳା ଗୋଟେ କଲି। ତାପରେ ହେଠୁ ଆଳୁ ବାଇଗଣ ଟିକେ ଆମ ପାଇଁ ଆଳୁ ବାଇଗଣ ଟିକେ ହେଠୁ ଭାଜିଲେ। ରୁଟି କଲେ ଅଉ
ଖଳ ଖିଆହବ ନାଇଁ
ନାଁ ନାଁ ଆମେ ରୁଟିରେ ଭ ଭଯା ସହିତ ରୁଟି ଖାଇବୁ ଆଉ ସେ ମୋ ଶଶୁର ଆମ ଦେଢୁଶୁର ସେ ସବୁ ସେ ଲାଉ ସନ ସତୁଳା ହେନେ ଇଏ ରୁଟି ଖାଇବେ ସେମାନେ ଡାଇବେଟିସ୍ ଲୋକ।
ହୁଁ ହୁଁ ହୁଁ ଆଳୁ ପଡେନି ତାଦେହରେ ନାଇଁ
ଅ ହଁ ହ
ଆ ନନା କଣ ଖାଆନ୍ତି?
ତେ ସେ ଖାନ୍ତି ସେ ବି ରୁଟି।
ରୁଟି ସେଇ ନର୍ମାଲ ଖାଇବା ଖାଆନ୍ତି ତ
ହଁ ତାଙ୍କ ତାଙ୍କର ଏମତି କିଛି ନାହିଁ। ହେଲେ ବି ସେ ଟିକେ ବାରନ୍ତି ଦେଖିକି ଆଉ ଏମାନଙ୍କୁ ଦେଖିକି ଆଉ
ହୁଁ ହୁଁ ନିଶ୍ଚିନ୍ତ ମାନେ ଆଡଭାନ୍ସ ଆଉ ନାଇଁ
ହଁ ତାପରେ ଏଇ ଡାଇବେଟିସ୍ ଟା ଗୋଟେ ଜେନେଟିକ ରୋଗ। ଜିନ୍ ଗତ ରୋଗ ଏଟା।
ତାପରେ ସେଇଟା ବି କଣ କି ମାନେ ଫା ୱାନ୍ସ୍ ହେଇଗଲା ମାନେ ଆଉ।
ସରିଲା ଜୀବନ ସାରା।
ଏଟା ଖାଆନି ସେଟା ଖାଆନି ସେଟା ଖାଆନି। ଏଇଟା ଖାନି ଏଇ ଏଜ ଥାଉ ଥାଉ କେତେ କୁଆଡୁ ବାରିକି ରହିିବେ କହୁନାହାନ୍ତି। ହଁ ଧର ଟିକେ ଓଲ୍ଡ ଏଜ ହେଇଗଲା ହଁ ମୁଁ ବାରିଦେବି ଏଇ ଏଜ ରୁ କେତେ ବାରିକି ରହିବି।
ଏଜ ନାହିଁ ଓଲ୍ଡ ଏଜ ହେଲେ ବି।
ଗୋଟେ କହୁଚି ଧର ଆମେ କଥା କୁ।
ହୁଁ। ଓଲଡ ଏଜ୍ ହେଲେ ବି ନା ତାଙ୍କର ସବୁ ଇଚ୍ଛା ଖାଇବା ପାଇଁ।
ହଁ ହେତେବେଳେ ତ ବେଶୀ ଇଚ୍ଛା ହୁଏ କୁହନ୍ତି।
ବେଶି ଇଚ୍ଛା ହୁଏ ଜଣିଛ ମାନେ ସେ। ଭାବିବେ ଯେ ମାନେ ଆମର ହେଇଚି ବୋଲିିକ ଆମକୁ କିଛି ଦଉନାହାନ୍ତି।
ହଁ ସେଇଟା ବି ସତ କଥା।
କିନ୍ତୁ ତାଙ୍କର ବୋହୁତ ଇଚ୍ଛା ହୁଏ ଛଣାଛଣି ମିଠା ଏସବୁ। ବହୁତ ଲୋଭ ଥାଏ ଖାଇବାକୁ।
କଣ ଖାଇଛନ୍ତି ଆପଣ?
ସନ୍ଧ୍ୟାରେ?
ହୁଁ
ସନ୍ଧ୍ୟା ରେ କିଛି ଖାଏନି ରାତିକି ଇଚ୍ଛା ହୁଏନି ଖାଇବା ପାଇଁ କି ମାନେ ଡ଼ାଇ ଠିକ୍ ହୁଏନି ନା।
ଓହୋ ସେଇ ହଁ।
ତାପରେ ଇଚ୍ଛା ହୁଏନି ଯେମିତି କୁଆଡେ ଯିବା ଆସିବା ନାହିଁ। ଉଁ ଯେ ମାନେ କେମିତି ଗୋଟେ ଲାଗେ ଗରିଷ୍ଠ ଗରିଷ୍ଠ ଲାଗେ ପୁରା।
ହଁ ନା ନା ସେ ସନ୍ଧ୍ୟାବେଳେ ଟିକେ ଖାଇବେ ସେ ରାତି ଖାଇବେ ଅଯଥାରେ ବେକାର ହବ ଅଯଥାରେ ଦେହ ଖରାପ ହବ।
ଦେହ ଖରାପ ହବ। ସେ ସେ ଚୁଡ଼ା ହଉ କି ମିକ୍ସଚର୍ ବିସ୍କୁଟ୍ ଯାହା ବି ହଉ ସେ ଯାହା ଖାଇ
ଗ୍ୟାସ୍ ପ୍ରୋବ୍ଲେମ୍ ଆଉ।
ହଁ। ଦେହରେ କିଛି ଖାଏନି ଯେତେ ମାନେ ପିଇବି ପାଣି ପିଇପାରିବି।
ହଁ ସେଇଟା କିନ୍ତୁ ଦେହ ପାଇଁ ଭଲ ପାଣି ସବୁବେଳେ ପିଇବାଟା ଦେହ ପାଇଁ ଭଲ।
ପାରିବି। ତାପରେ ମୋର ଟିକେ ବିପି ଲୋ ଅଛି ଯଦି ଟିକେ ମୁଣ୍ଡ ଫୁଣ୍ଡ ବୁଲାଏ
ଲୁଣ ଲେମ୍ବୁ ପାଣି କରିକି ପିଇବି ନଚେତ୍ ଟିକେ ଲାଲ ଚା କରିକି ପିଇବି। ବାସ୍ ଏତିକି ଆଉ ସେ ଖାଇବା ଫାଇବାରେ ମୁଁ ପସେନି ଦେଇଦିଏ ସମସ୍ତଙ୍କୁ। ଛୁଆ ମାନେ ଶଶୁର ସବୁ ଅଛନ୍ତି ତାଙ୍କୁ ପକୁଡି ଫକୁଡି ଏମିତି କରିକି ଦିଏ ନହେଲେ ମୁଢି ମିଶ ର ଦେଇଦିଏ।
କିନ୍ତୁ ଆପଣ ଖାଆନ୍ତିନି ଆଉ।
ନା। ବିଲକୁଲ ନାଇଁ।
ସେ ଟିକେ ସମୟ ଖାଇବା ଖୁସି ପାଇଁ ଏବେ ପୁଣି
ହଁ କେତେଟାରେ ସନ୍ଧ୍ୟା ସନ୍ଧ୍ୟା ଦଉ ଦଉ ତ ସାତ ଟା ହେଇଯାଉଛି ତାପରେ। ସାତଟା ରୁ ସାତ ସାଢ଼େ ସାତଟା ପର୍ଯ୍ୟନ୍ତ ଖାଇବା ତାପରେ ତ ସାଢ଼େ ଆଠଟାରେ ରୋଷେଇ କରିବା ସାଢ଼େ ନଅଟା ଭିତରେ କେତେ ଘଣ୍ଟା ଟା କିି ଘଣ୍ଟା ଭିତରେ କଣ? ଘଣ୍ଟା ଏ ଭିତରେ କଣ ଇଏ ନେଇଯିବ ହଜମ ହବନି।
ଆପଣ ଟିକେ ସକାଳୁ ସେ ପୁଦିନା ଆଉ ଅଦା ଲେମ୍ବୁ ସେ ବିଟ ଲୁଣ ଟିକେ ପୁଦିନା ପାଣି ପରିକି ପିଉନାହାନ୍ତି।
ହଁ ପୁଦିନା ପତ୍ର ଅଛି ମୁଁ ଡେଲି ପୁଦିନା ଜୁଆଣି ଲୁଣ ଦେଇକି ଟିକେ ଚୋବେେଇ ଦିଏ।
ହଁ ସେଇଟା ବି ଭଲ।
ହଁ ଚୋବେଇକି ପାଣି ଗ୍ଲାସ ଟେ ପିଇ ଦିଏ। ଏଇ ଜୁସ୍ ଫୁସ୍ କରେନି କାରଣ କପରେ ଏତିକି ଟିକେ ଟିକେ ତ ସେ ଲାଗିବନି ତେଣୁକରି ଜୁସ କରେନି। ସେମିତି ଚୋବେଇକି ପାଣି ପିଇଦିଏ। ସକାଳୁ ଆମର ଗୋଟେ ଅଛି ଯେଉଁ ହେଡ଼ାଗଣା ଥାଲକଣି ଆଉ ଦୀପାଳି ସେ ପାଣିଟା ପିଆହୁଏ। ଏ ସେଟା ବି ଚାଲିଛି।
ହୁଁ।
ଏବେ କମି ଯାଇଛି କିନ୍ତୁ ଆମ କେତେ ଏମିତି ବୟସ ହେଇଯାଉଛି ସେ ତ ଯାହା ଯେମିତି ଛୁଆମାନଙ୍କର ତ ହେଇଯାଉଛି।
ସେଇଆବା ଛୋଟ ପିଲା ମାନଙ୍କର ହେଇଯାଉଛି।
ପିଲାମାନଙ୍କର ଖାଇବା ଏପଟ ସେପଟ ଟିକେ ହେଲେ ତାଙ୍କର ତ ସବୁଆଡୁ ଖାଇବେ ନା ଇଆଡୁ ସେଆଡୁ ସବୁ।
ଛୁଆ ଲୋକ ସେମାନେ ଆଉ ଇଏ କରିବେ କି, ମାନେ ଆମ ଭଳିଆ ଆଉ ସେ ସବୁ ଜିନିଷକୁ ବାରିକି ରହିବେ କି।
ସିଏ କିନ୍ତୁ ଖାଇ ଦଉସନ୍ତି ତାପରେ ତ ତାଙ୍କର ହଜମ୍ ହଉନି କି ବାନ୍ତି ଫା
ହ। ହଁ କଣ କରିଆ ସେ ପିଲା ଲୋକ ଆଉ।
ପିଲା ଲୋକ ସେ ଜେମ୍ତି ଆଉ ମୁଁ ତ ରୋଷେଇ କରିନି ଅଟା ଚକଟିବି। ସାଢେ ଆଠଟା ଆଠଟା ପଇଚାଳିଶ ପଡିଲେ ହେଇଯିବ ଆଉ ଟିକେ ବା
ଆପଣଙ୍କର ତ ତରକାରୀ ଅଛି ଖାଲି ରୁଟି ଟା କରିବେ ଆଉ।
ହଁ ରୁଟି କରିବି ଭାବୁଛି ଟିକେ ଖାଲି ହାଲକା ଭେଣ୍ଡି ଆଳୁ ଭାଜିଦେବି କାରଣ ଟିକେ ଆଉ ଟିକେ ଶାଖା ନହେଲେ ହବନି ନା କଣ।
ହଁ ସେଇଟା କିନ୍ତୁ ସତ କଥା।
ମାନେ ସେଟା ସକାଳେ ଖାଇଥିଲେ ଆଉ ଅଇକା ଖାଇବେ ଥୋଡି ଏବେ।
ସେଟା
ଟିକେ ସାଇଟରେ ଲଗେଇକି ଦେଇଦେଲେ ସେଇଟା ହେଇଯିବ ହୁଁ।
ଆଉ ଏଇ ଯୋଉ ଏକ୍ସରସାଇଜ୍ ଟିକେ ସକାଳୁ କରୁନାହାନ୍ତି।
ଆଉ ସଖାଳୁ ହଉଛି ଛୁଆମାନେ ବା ଯାଉଛନ୍ତି ସ୍କୁଲୁ ସାଢ଼େ ପାଞ୍ଚଟାରୁ ଏଇ ପାଞ୍ଚଟାରୁ ଉଠାହଉଛି।
ହଁ।
ହଉଛି ଏଇ ତାପରେ ଏଇ ଦାଣ୍ଡ ଭାରି ଓଳେଇଆ ଭିତରେ ହିଁ-ହିଁ। ଏକ୍ସରସାଇଜ୍ ହେଇଯାଉଚି ଆମ କଲୋନି ଟାରେ ଦି ରାଉଣ୍ଡ ବୁଲିଗଲେ ହେଇଯାଉଚି ଆଉ।
ହଁ ସେୟା ହଁ।
ଏକ୍ସରସାଇଜ ହଉଚି ହଁ ଘ ଘର କାମ ତ ଗୋଡ ହାତ ପୁରା ଇଏ ହେଇଯାଉଚି। ମାନେ ଯେମ୍ତି ଭାବନ୍ତି କି ଆମେ କିଛି କରୁନା କିନ୍ତୁ ସବୁ କିଛି କରୁ।
ସବୁ କିିଛି
ଏପଟ ସେପଟ ଏପଟ ସେପଟ ହେଲା ବେଳକୁ ତ ଏକ୍ସରସାଇଜ୍ ହେଇଯାଉଚି, ଆମ ମାନଙ୍କର କିଛି ଏକ୍ସରସାଇଜ୍ ଦରକାର୍ ନାହିଁ ମ।
ସେୟା ବା, ମୁଁ ସେମ୍ତି ଗୋଟେ ଉଁ ମାନେ ମୁଁ-ମୁଁ କାମ କରିବି ମୁଁ ଖାଲି ଭାବୁଥିବି କାମରା କେମିତି ସରିବ। ମୁଁ ଖାଲି ସ୍ପିଡ୍-ସ୍ପିଡ୍ କରୁଥାଏ, ମୁଁ ଟିକେ ମଠେଇ ମୁଁ ଟିକେ ସବୁ ସ୍ପିଡ୍-ସ୍ପିଡ୍ କରୁଥାଏ ମୁଁ ମୋର ମଠ ହେଇଯିବ କି ଟାଇମ୍ ପୂର୍ବରୁ ମୁଁ କରିପାରି
ମାନେ ମୁଣ୍ଡରେ ସେଇଟା ଭାବିଥିବେ କି ଏଇଟା କେତବଳକୁ ସରିବ।
ସରିବ ଆଉ ବେସିନ୍ ରେ ବେଶୀ ଗୋଟେ ବାସନ ପଇଲେ ମତେ ଡର ଲାଗେ। ମୁଁ ତେଣୁ ଯୋଉ-ଯୋଉ ଗୋଟେ ଦିଟା ବାସନ ହେ ହଉଥିବ ମୁଁ ସେଇଟା ମାଜି-ମାଜି ଦଉଥିବି।
ଗୋଟେ ଦିଟା ହେଇଗଲେ ମୁଁ ସଫା କରିଦେବି।
ମୁଁ ସେମ୍ତି ଗୋଟେ ଦିଟା ଯେ ଗୋ ଟେ ଦିଟା ବାହାରୁଛି ସେ ସଫା ରଖିଦିଏ, ଗୋଟେ ଦିଟା ବାହାରୁଛି ଆଉ ଏକାଠି ରଖି ରଖି ରଖି ର ଖି ସେ ବେସିନି ଫୁଲ୍ ହେଇଗଲେ ମତେ ଡର ଲାଗେ।
ନାଇଁ ମତେ ଭଲ୍ ଲାଗେନି ଅସ୍ନା ଲାଗେ ଖାଲି।
ହଁ ମୁଁ ହେ ଏତେ ବାସନ କେତେବେଳେ ମାଜିବି?
ଏଟା ବିପି ହାଇ ହେଇଯିବ।
ଡର ଲାଗେ ଟିକେ ଆଉ। ତାପରେ ଏମ୍ତି ଯେହେତୁ ବାହାଘର ନୂଆ-ନୂଆ କାମ ଟିକେ ମାନେ ଫାଷ୍ଟ-ଫାଷ୍ଟ ଟିକେ-ଟିକେ ଆ ଆନ୍ଦୁଆ-ଆନ୍ଦୁଆ ଲାଗୁଚି ଆଉ କରିଗଲାଠୁ ତାପରେ ମୁଁ ବି ସେମ୍ତି ହେଇଯିବି ଅନ୍ୟମାନଙ୍କ ଭଳି ଆଉ କଣ।
ହୁଁ ନିଶ୍ଚି ନ୍ତ ତାପରେ କୋଉଠି କଣ ରଖିବା କଣ ନାଇଁ କଣ ଅଛି। ସେମ୍ତି ଟିକେ ମାନେ ଏବେ ଟିକେ ଇଏ ଲାଗିବ ପୁରୁଣା ହେଇଗଲେ ତାପରେ ଯୋଉଠା ଜିନିଷ ସେଇଠି ରହିପାରିବ।
ରହିପାରିବ ତାରେ ଆଉ ଗୋଟେ ରୋଷେଇ କଲା ବେଳକୁ ମତେ ଡର ଲାଗୁଚି। ହଁ ମୁଁ କାଳେ ଭଲ ବନେଇବି କି କାଳେ କଣ ଖରାପ ହେଇଯିବ କି? ଘର ଲୋକ ଖାଇବେନି କି? ନା ପିଲା ଛୁଆ କିଛି ଏବେ ତ ଜଷ୍ଟ ଛଅ ସାତ ମାସ ବାହା ଘର ହେଇଚି।
ଓହୋ ହଁ ହେଇଯିବ। ହେଇଯିବ ଚିନ୍ତା କରନ୍ତୁନି।
ହଁ।
ଭଲ ଅଛି ଆଉ।
ଆଉ
ଆଉ ତାପରେ ଯେତେ ଜଲଦି କାମ ସରିବ ନା ସେତେ ଜଲଦି ଆମେ ଟିକେ ରେଷ୍ଟ ନବା ନା ଆମେ ଟିକେ ବସି ପାରିବାନି। ଆଉ ଟିକେ ଗପିବା ଟିକେ
ତାପରେ ବି ଦିନ ସାରା ଏତେ ଏପଟ ସେପଟ ହେଲେ ହେଲେ ନା ଯେମିତି ଟିକେ ଯେମିତି କାମଟା ସାରିବି ଟିକେ ରେଷ୍ଟ ନେବି। ଯାହାେଲେ ଟିକେ ଇଚ୍ଛା ହଉଚି।
ଯେଠିକି ବସିଯିବା ଫ୍ୟାନ୍ ତଳେ ଏମିତି
ନୂଆ ନୂଆ କାମ କରିବାକୁ ଘରେ ହେ ଘରେ ଆଉ କଣ ଏମତି ଆମେ କରୁଥିଲେ କି କେତେବେଳେ କୋଉଟା ଦର କରେ ହଁ ଟିକେ ସାହାଯ୍ୟ ହିସାବରେ କରିଦଉଥିଲେ ଆଉ ଏବେ ଦାୟିତ୍ୱ ନେଇକିନା କିଏ କରୁଥିଲେ କି?
ଏଇଟା ଏଇଟା ଆମକୁ ନା ଫୁଲ ଦାୟିତ୍ୱ।
ନା ଫୁଲ ଦାୟିତ୍ଵ।
ହଁ ମାନେ ସମସ୍ତିଙ୍କର ଏଇ ପରିବାର ସେ ପରିବାର ଏମିତି ସମ୍ଭାଳିକିରି ଆଛା ସେ ଏଇଗଟା ଫୁଲ ଦାୟିତ୍ୱ ଆଉ ସେଠି କଣ ମା ଟିକେ କଣ କହିଦଉଥିଲେ। ଏଇଡ଼ା କରିଦେଉଥିଲେ। କି ବାପା ଭାଇ କିଏ କଣ କହିଦଉଥିଲେ ମାନେ ଗୋଟେ କାମ କରିଦଉଥିଲେ। କି କାହା କଥା ଶୁଣୁ ବି ନଥିଲେ ନାଇଁ।
ସେ ସତ କଥା ଆଉ।
ଖୁସି
ଆଉ ଏଠି ତ ସକାଳ ଝାଡୁଠୁ ଆରମ୍ଭ କରିକି ରାତିରେ ରୋଷେଇ ସାରିକି ରୋଷେଇ ଘର ପୋଛିଲା ଯାଇକି ସବୁ କାମ ଆମର।
ସେଟା ତ ଘରର ଘରଣୀ ଆମେ ଆଉ ଘରର ଲ
ଭଗବାନ ସେଇଟା ସେଟିଙ୍ଗ କରିକି ଉପରକୁ ପଠେଇଛନ୍ତି ଆଉ।
ହୁଁ ହୁଁ ହୁଁ।
ଯୋଉ ଦାୟିତ୍ୱ ଯାହାକୁ ତ ଯୋଉ ଦାୟିତ୍ଵ ଯେ ନେଇପାରିବ ଭଗବାନ ଜାଣିଛନ୍ତି ନା ସେଇ ହିସାବ ରେ ଦେଇଛନ୍ତି। ଝିଅ ପିଲା ମାନଙ୍କର ଯାହା ହେଲେ ସହିବା ଶକ୍ତି ଅଧିକ ଭଗବାନ ଦେଇଛନ୍ତି।
ହୁଁ ହୁଁ ନିଶ୍ଚିନ୍ତ। ହଉ ଖାଇବା ଟାଇମ କେତେଟାଳେ।
ଖାଇବା ଟାଇମ ସେମିତି କିଛି ନାହିଁ ସେ ନଅଟା ଭିତରେ ଖାଇଦଉ।
ନଟା ଭିତରେ ନାଇଁ ହଁ ଏବେ ଖାଇବା ଟାଇମ ତ ହେଇଗଲାଣି ଆଉ।
ଠିକ୍ ଅଛି। ରଖୁଛି ତାହେଲେ।